କିଛି ନାଇଁ ବସିଛି ସେ ତମେ କଣ କରୁଛ?
ଏଇ ପକୁଡି ଖାଉଥିଲି ତା ସହିତ ସସ୍।
ଆ ହୋ। ପକୁଡି ତମେ କରିଥିଲ ନା ଘରେ କିଏ କରିଦେଇଥିଲେ?
ନିଜେ କରିଥିଲି ଆ ବର୍ଷା ହଉଛି ନା ତ ଥଣ୍ଡା ପାଗରେ ଗରମ ଗରମ ପକୁଡି ଖାଇଲେ ଭଲ ଲାଗୁଛି।
ଓ ହୋ। ଉଁ ହୁଁ ହାଲୋ। ଭଲ ଭଲ ହଁ। ଖାଏ ଖାଏ ହଁ ବିଲକୁଲ।
ନିଜେ ରୋଷେଇ କରି କେବେ ଖାଇଛନ୍ତି?
ହଁ ବହୁତ ଥର।
ଓ କେମିତି ରୋଷେଇ କରି ଖାଆନ୍ତି?
ମୁଁ ନିଜେ ବି କରିଛି ଘର ଲୋକ ବି ଖୁଆଇଛି। ଫାଷ୍ଟ ତ ବେସନ।
ଓ ବେସନ ଜାଣିଛନ୍ତି ତାହେଲେ ଆପଣ।
ଆଉ। ହଁ ହଉ କାହିଁକି ଜାଣିବିନି କେମତି ତିଆରି ହୁଏ କହିବି। ଆଉ ଏଖ। ବେସନ ନେବ କଞ୍ଚା ଲଙ୍କା। ପୁଣି ତମେ କଞ୍ଚା ଲ କଞ୍ଚା ଲଙ୍କା ବି ଦେଇପାର ଆଉ ସୁଖା ଲଙ୍କା ବି ଦେଇପାର ଶୁଖିଲା ଲଙ୍କା ବି ଦେଇପାର ପିଆଜ ହଁ ପିଆଜ ଦବ।
ବେସନ ପକୁଡିରେ ତ ପିଆଜ ମୁଖ୍ୟ। ଅଦା ନଦେଲେ ବି ଚଳିବ ସେ
ହଁ ଅଦା ଦେଲେ ହଁ ଅଦା ଦେଲେ ବି ଭଲ ଲାଗେ ପୁଣି ଧନିଆ। ହଁ ଧନିଆପ ପତ୍ର ଭୂସଙ୍ଗ ପତ୍ର ବି ଦିଆଯାଏ ଆଉ ଲୁଣ ପଡ଼ିବ ସବୁ ଗୋଳେଇ ଗାଡ଼ିକି ତାକୁ ଟିକିଏ। ହଁ ଟିକେ ଇଏ ଦେଲେ ବି ହୁଏ ସଡ଼ା ଦେଲେ ବି ହୁଏ ଟିକେ ଫୁଲିଯାଏ।
ସୋଢା ନଦେଲେ ବି ଭଲ ଲାଗିବ।
ହଁ ଲାଗିବ ଯେ ଟିକେ ଫୁଲିବା ପାଇଁ ଦିଅନ୍ତି ଆଉ ଆଉ ପୁଣି ତାକୁ ଜଷ୍ଟ୍ ଟିକେ ଡେରି ମ୍ୟାଗନେଟ ହେବା ପାଇଁ ଛାଡିକି ତାକୁ ପୁଣି ତାକୁ କଣ କହିବି ତେଲରେ ଛାଣିକି ଖାଆନ୍ତି ଆଉ ସକ୍ସ ସହିତ। ମୁ ଯଉ ସସ୍
ଆଳୁ ପକେଇଲେ ବି ଭଲ ଲାଗିବ ଆଳୁ ଫୁଲକୋବି ଏ ପରିବା ପକେଇଲେ ବି ଭଲ ଲାଗିବ ବାଇଗଣ ବିମ୍।
ହଁ ହଁ ଆଉ ଯୋଉ ସିମଲା ଲଙ୍କା। ସେଇଟା ବି ତ ହାଲୋ।
କାଶ୍ମୀରୀ ଲଙ୍କା
ହଁ ହଁ ହାଲୋ।
କାଶ୍ମୀର ଲଙ୍କା କୁହନ୍ତି।
କୋଉ ସେ ଶିମଲା ଲଙ୍କା ଙ୍କୁ କାଶ୍ମୀରୀ ଲଙ୍କା କୁହନ୍ତି।
ହଁ କୁହନ୍ତି ହଁ।
ଆ ଉ ଉ ଉ ହଉ ତୁ କଣ ଖାଇବା ଭଲ ଲାଗେ।
ଚନ୍ଦ ଖାଇ ନଁ
କଣ?
ଏବେ ସନ୍ଧ୍ୟାବେଳେ ଚା ପକୁଡ଼ି ସକ୍ସ ଲଗେଇି ଖାଇଲେ ଭଲ ଲାଗିବ।
ଆ ହଁ।
ଥଣ୍ଡା ପାଗ ଗରମ ଗରମ ପକୁଡ଼ି ଛାଣିକି ଦଉଛନ୍ତି ଆଉ ଖାଉଛୁ ଆଉ।
ଅ ହଁ। ଆସିଲେ ଯାଇଁ ମିଳିବ ଏଇ ସବୁ ହଁ ହଁ ଭଲ ଅଛନ୍ତି।
ଆପଣ କଣ ହଷ୍ଟେଲ୍ ରେ ଅଛନ୍ତି।
ହଁ।
ହୁଁ ଆସଲେ କାଇଁ ମିଳିବ ହଲୋ
ଚାହେଲେ ବାହାରୁ ବି କିଣାକୁଣି କରିକି ଖାଇପାରିବେ ଆପଣ।
ହଁ ହଁ। ହଁ ସେ ବାହାରକୁ ଯାଇନୁ ନା ଟାଇମ ହେଲାନି ହଁ ସମସ୍ତେ ଭଲ ଅଛନ୍ତି। ହ୍ୟାଲୋ ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି ନା। ହଁ ମୁଁ ବୋହୁତ୍ ଠିକ୍ ଅଛି।
ଉଁ ହୁଁ ହୁଁ ଆଉ ତମକୁ ଚିଲି ପକୋଡ଼ା ଭଲ ଲାଗେ ଖାଇବା ପାଇଁ ଚିକେନ ର।
ହଁ ଚିଲ୍ଲି ଚିକେନ ଖାଇବା ଇଚ୍ଛା ହୁଏ।
ଆଉ ସୋୟା ଚିଲ୍ଲି ଖାଇବା ପାଇଁ ଭଲଲାଗେ?
ସୋୟା ଚିଲ୍ଲି ହଁ ସେଇଟା ବି ଭଲ ଲାଗେ ହଁ।
ଏହିପାଗରେ ତ ଖାଇବା ପାଇଁ ମସରୁମ୍ ଚିଲ୍ଲି ବହୁତ ଭଲ ଲାଗୁଥିବ।
ହଁ।
ହୁଁ ଆମେ ଆମେ ଯେ ଯେତେବେଳେ ସାଙ୍ଗସାଥି ଭୁଜି କରୁ ଆମ ସାଙ୍ଗ ଝିଅମାନେ ମସରୁମ୍ ଚିଲି କରିକି ଖାଉ ବଢିଆ ଟେଷ୍ଟି ବଢିଆ ହେଇଥାଏ ତା ପରଦିନ ସକାଳୁ ରଖିନ ତା ଦିନ ମାନେ ତା ପରଦିନ ଖାଇବା ଜିନିଷ ଟାକୁ ସ ଖିଥିଲେ ଆହୁରି ବଢ଼ିଆ ଟେଷ୍ଟ ଆସିଯାଇଥାଏ
ହଁ ବା ସବୁ ହଁ ଚିକେନ ଥିଲେ ବି ଆଜି ରାତି ରାତି ରୋଷେଇ କରିବ ପୁଣି ଛାଡ଼ି ଉଁ ରାତ ଯଦି ବଳିଥିବ ରଖିଦେଇଥିବ ସକାଳେ ଖାଇଲେ ଭଲ ଲାଗେ ତା ନେକ୍ସଟ ଦିନ ଖାଇଲେ ଭଲ ଲାଗେ ହଁ ଆଉ ଟିକେ ଟେଷ୍ଟି ଲାଗେ।
ସାଲାଡ଼ ଖାଇବା ପାଇଁ ଆପଣଙ୍କୁ ଭଲ ଲାଗେ?
ହଁ ସାଲାଟ ହଁ ଭଲ ଲାଗେ।
ସାଲେଟରେ କଣ କଣ ପଡ଼ନ୍ତି ହଁ କଣ କଣ ପଡ଼ନ୍ତି ସେ ଜାଣିଚ ତମେ?
ହଁ।
କଣ ପଡେ
ଏ ତ କାକୁଡ଼ି ଗାଜର କଞ୍ଚାଲଙ୍କା ଲୁଣ ପଡେ ଭି ଟ ଲୁଣ ବି ଲେମ୍ବୁ ବି ଆଉ ହଁ ଏତିକି ତ ହଉ
ଏତିକି ଧଣିଆ ପତ୍ର ମେନ୍ ହେଉଚି ଧଣିଆ ପତ୍ର
ହଁ ଧାନିଆ ପତ୍ର ହଁ
ଆଉ ଆପଣ ଝାଲମୁଡ଼ି କେବେ ଖାଇଚନ୍ତି ସମୁଦ୍ର କୂଳରେ ବସି?
ସମୁଦ୍ରକୁ ଯିବାର ଭାଗ୍ୟ ଥିଲେ ତ
ଆଉ ଏଇ ମାନେ ପୁରୀ ଆମର ଏପଟେ ପୁରୀ ସମୁଦ୍ରପକୂଳ ଯିବେ ଉଁ ସନ୍ଧ୍ୟାବେଳ ଟାଇମ୍ ରେ ବସିକି ସେଠି ବିକ୍ରି ହଉଥିବ ଝାଲମୁଢ଼ି କେଣିକି ଖାଇବେ ଆପଣଙ୍କୁ ବଢିଆ ଲାଗିବ ହଁ ଯାଇଚି ଯାଇଚି ସନ୍ଧ୍ୟାବେଳେ ଆମେ ପୁରୀ ସମୁଦ୍ରକୁ କେବେ ବୁଲାବୁଲି କରତେ ଗଲେ ଆମେ ସେଠିକି ଯାଉ ପୁରୀ ସମୁଦ୍ର କୂଳ ସନ୍ଧ୍ୟାବେଳେ ଟାଇମରେ ତାପରେ ଚାରିଟା ବେଳେ ଆମେ ତ ମିଳିମି ସେଥିରେ ଗଲେ ସାଙ୍ଗସାଥି ଆମେ ରହୁନା ତ ଯାଇକି ସେଠି ଝାଲମୁଢ଼ି କଥା ହୋଉ ସେଇଠି ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟତା ଉପଭୋଗ କରୁ ଆଉ ସେଠି ଏଇ ଜୋଉ ମାନେ ବିଭିନ୍ନ ପ୍ରକାର ମା ଚିଙ୍ଗୁଡି ଫିଙ୍ଗୁଡି ଏଡା ସବୁ ବିକ୍ରି ବି ହେଇଥାଏ
ସବୁ ଭାଜି ଦି ସେ ନିଜେ ଫ୍ରାଏ କରିକି ଦିଅନ୍ତି ନା?
ଆପଣ ଚାହିଁଲେ ବି ସବୁ କିିଛି ନିଜେ ଖାଇପାରିବେ ଆଉ ମ୍ୟାଗି ବି ଗରମ ଗରମ ଖାଇପାରିବେ ସେ ପବନ ସହିତ ହଁ ମ୍ୟାଗି ବି ବହୁତ ଗରମ ଗରମ ଥିବ ଆପଣ କରିକି ଦେବେ କୋଡିଏ ଟଙ୍କା ଲେଖାଏଁ ନେବେ ପଛିକା ସେ କରିକି ଦେଲେ ବଢିଆ ଲାଗିବ ଖାଇବାକୁ
ହଁ। ହଁ ଯିବାକୁ ପଡିବ ଆଉ କେବେ
ତେବେ ପୁରୀ ଆସନ୍ତୁ ବୁଲାବୁଲି କରିକି ଠାକୁ ଜଗା ଦର୍ଶନ କରନ୍ତୁ ଆଉ ସି ବିଚ୍ ଯାଆନ୍ତୁ ବୁଲିକି ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଜା ନିଅନ୍ତୁ
ହଁ ହଁ ହଁ ଟାଇମ ହେଲେ ଯିବା ଆଉ
ହୁଁ।
ହ୍ୟାଲୋ।
ଆଉ
କଣ ହ୍ୟାଲୋ ଆ କଣ ଖବର? ଆଉ ସେପଟେ ବର୍ଷା ଆସୁଛି ତ?
ହଁ ବର୍ଷା ହଉଚ ଆଉ ଜୋରରେ ବର୍ଷା ହଉଛି ପୁରୀରେ ତ ସବୁବେଳେ ବର୍ଷା ଲାଗିକି ରହୁଛି ନା। ଜଗାଙ୍କ ପାଖରେ ଆଉ କୋଉଠି ବି ଏତେଟା ଦେଖିେ ମିଳିବନି।
କଣ।
ଆଉ କୋଉଠି ଏମିତି ଦେଖିବାନି ଆ ଜଗାଙ୍କ ପାଖରେ ଟିକେ ବସା। ମାନେ ସ୍ଥାନପୂର୍ଣ୍ଣିମା ଟାଇମ୍ ରେ ବର୍ଷା ନିହାତି ଦେଖିବାକୁ ପଡ଼ିବ।
ହଁ।
ଆଉ ସବୁ ଏରିଆରେ ଟିକେ ଶୁଖିଲା ଶୁଖିଲ ଥିବ କିନ୍ତୁ ଜଗନ୍ନାଥ ଦର୍ଶନ କତେ ଦିଆ ଯାଇଥିବ ସିଏ ଭିଜିକି ପୁରା ଆସିବ। ଜଗା ନିଜ ଗାଧେଇ ବା ସହିତ ସମସ୍ତଙ୍କୁ ବି ଜ ମାନେ କଥା ହଏ
ହଁ। ହଁ ଭଲ ଆଉ। ଭଲ। ଆଉ କହୁନ ଆଉ କହୁନ। ଆଉ ଏଇଥର ରଥଯାତ୍ରା କୁଆଡେ ଯିବ ବୁଲିବା ପାଇଁ।
ରଥଯାତ୍ରା। ଆମ ଉଁ ମାନେ ଏପଟେ ତ ବହୁତ ଜାଗାରେ ହଉଛି ନୂଆପଡା ବୋଲି ଗୋଟେ ଜାଗାଟା ଅଛି। ସେ ନୂଆପଡ଼ାରେ ମନ୍ଦିର ଜଗନ୍ନାଥଙ୍କ ବଡ଼ ବଡ଼ ମୂର୍ତ୍ତି ଅଛି ସେଠି ବି ଜଗଶେଖାନ ପୁରୀ। କୁହନ୍ତି ପୁରା ଜଗନ୍ନାଥର ଅଫିସ ସେଟା ଆଉ ସେଠ ବି ଭଲ ଅଭଡ଼ା ମିଳେ। ଆଉ ସେଠି ବି ଭଲ ଭାବରେ ତ୍ର ରଥଯାତ୍ରା କରାଯାଏ ଆଉ ସେଠିକି ଆମେ ଯିବୁ ଆଉ ଏଥର।
ଆଁ ହଃ ଭଲ।
ଆଉ କେଉଁଝରରେ ବି ବହୁତ ଭଲ ଭାବରେ ବୁ ରଥଯାତ୍ରା କରନ୍ତି ବହୁତ ସୁନ୍ଦର ସେ ନ ସେଠି ଜଗନ୍ନାଥ ମନ୍ଦିର ଅଛି ସେଠି ଥରେ ଆପଣ ଯାଆନ୍ତୁ ବୁଲାବୁଲି କରିକି ଆସନ୍ତୁ। ଆଉ ଦ୍ୱିତୀୟ ଥର ପାଇଁ ଯିବା ପାଇଁ ଇଚ୍ଛା ହବ କିମ୍ବା ବାରମ୍ବାର ଟି ଯିବା ପାଇଁ ସେଠିକି ଇଚ୍ଛା ଇଚ୍ଛା ହବ।
ହଁ। ହଁ ଏବେ ତ ଯିବୁ କିନ୍ତୁ ଯିବୁ ଦିନେ। ହାଲୋ।
ହୁଁ ଆମର ବହୁତ ଭଲ ଭଲ ଜାଗା ବି ଅଛି କଟକ ଭୁବନେଶ୍ୱର ଜୟଦେବପାଟିକା। ଆଉ ଏ କୁସୁ ଏ ଯାଜପୁରରେ କୁସୁମ ପାର୍କ ବିରଜା ମନ୍ଦିର। କେଉଁଝରୁରେ ଘଟଙ୍ଗା ଖଣ୍ଡାଧାର। ସବୁ ଭଲ ଭଲ ଜାଗା।
ହଁ ହଁ ଶୁଣିଛି ମୁଁ ଯାଇନି କିନ୍ତୁ ଶୁଣିଛି ଦେଖ କେବେ ଯିବାକୁ ପଡିବ ଆଉ।
ଆପଣ କେବେ ଯୋଉ ଆସିବେ?
ହଁ ହଁ। ହଁ ଯିବି ଆଉ। ଘର ଲୋକଙ୍କ ସହିତ ହଁ ଯିବି ଯିବାକୁ ପଡିବ ଘର ଲୋକ
ଆପଣ ଭଲ ଲାଗିବ ବହୁତ ଭଲ ଲାଗିବ।
ହଁ।
ହ୍ୟାଲୋ।
ଆଉ ଆପଣ ଏ ଯେଉଁ ଉଁ ପିଜୁଳି ଖାଆନ୍ତି?
ହଁ ଆମ ଘରେ ବା ଆମ ଘରେ କେ ଏତେ ଗଛ ଅ ପିଜୁଳି ଗଛ ବୋହୁତ ସାରା ମୋ ଭାଇ ଲଗେଇଲେ ହା ତ ଏମିତି ପୁରା ବୋହୁତ ବୋହୁତ ଫଡେ ଗଛରା
ଓ ହଁ ଗଛ ଲଗାଉଚ ତ?
ଆମର କେତେ ଗଛ ବା ବୋହୁତ
ଆମର ଆମର ଯୋଉ ଆମ୍ବ ଗ ଗଛ ସେଇଟା ବି ଚାଷ କଣ କହିବି ଆ ଆମ ଆମ୍ବ ଗଛର ବଗିଚା ଅଛି ଲଗା ହେଇଚି ଆମ୍ବ ଗଛ।
ଆଉ କଣ କଣ ଗଛ ଲଗା ହୁଏ?
ଆମର ଲଗା ହେଇଚି ଆମ ଗଛ ହେଲା ପିଜୁଳି ଗଛ ହେଲା। ପୁଣି ଲେମ୍ବୁ ଗଛ, ପୁଣି ଯୋଉ କଣ ଡାଡିମ୍ବ ଗଛ ହଁ ନଡ଼ିଆ ଗଛ ବି ଅଛି ନଡ଼ିଆ ଗଛ ବି ଅଛି।
ଡାଳିମ୍ବ ହୋଉଚି?
ହଁ ଡାଳିମ୍ବ ତ ହଁ ହୋଉଚି ଛୋଟ ଛୋଟ ଏତେ ବଡ ବି ହେଇନି।
କଣ ଡାଲି
ହଁ ହଁ ଗଲେ ନେଇକି ଯିବି ଆଉ ଯବେ ସିଜନ ଥିବ ହେଇଥିବ ମୁଁ ନେଇକି ଯିବି।
ହଁ ସେଟା ସିଜିନି ବାଇ ଆସେ ଡାଳିମ୍ୱ ନା ସେମିତି ବାରମାସୀ
ଆ ଏଟା ସିଜନ ବାଲା ଗଟେ ଯବେ ତା ଟାଇ ଏବେ ହୁଏ ଆଉ ଆଉ ଏବେ ତ ନଡ଼ିଆ ଗଛ ଏବେ ଛୋଟ ଅଛି ବେଶୀ ବଡ଼ ନାହିଁ ତାପରେ ଲଗେଇଚୁ।
କଥା ହେ
ହେଲା
ଆଜ୍ଞା।
ହଁ।
ଆପଣଙ୍କୁ ଚାଟ୍ ଖାଇବା ପାଇଁ ଭଲ ଲାଗେ?
ହଁ ହଁ।
ଫାଷ୍ଟଫୁ୍
ଚାଟ ଖାଇବା କାହାକୁ ଭଲ ଲାଗେ ହଁ ଏଠି ସବୁ ଝିଅ ମାନଙ୍କୁ ବୋଭଲ ଲାଗେ ମୋତେ ଭଲ ଲାଗେ ଗୁପଚୁପ୍ ହେଲା ଚାଟ୍ ହେଲା ଦହିବରା ପୁ
ପାଇଁ ଭଲ ଲାଗେ ଗୁଗୁନ ଚାଟ୍ ଭଲ ଲାଗେ ନା ଖାଲି ଚାଟ୍ ଭଲ ଲାଗେ?
ଘୁଗୁନି ଚାଟ୍ ବି ଖାଇବା ଭଲ ଲାଗେ ପାପଡ଼ି ଚାଟ୍ ବି ଖାଇବା ଭଲ ଲାଗେ। ପୁଣି ଗୁପଚୁପ୍ ଖାଇବା ମଞ୍ଚୁରୟନ୍ ଚାଉମିିନ ପୁଣି ଖାଇବା ଭଲ ଲାଗେ କହିଲେ ଚିକେନ ଚାଉମିିନ।
ଗୁପଚୁପ୍ କେମିତି କରନ୍ତୁ ଜାଣିଛନ୍ତି ଆପଣ?
ଗୁପଚୁପ୍ ହଁ ଜାଣିଚି? ଜଣେଇବି ନା ଆ ସେ କେମିତି କିଲେ ଯୋଉ କଣ କହିବି? ଯୋଉ ଗୁପଚୁପ୍ ଟା ପୁରୀ ଟାକୁ ହେଲା ଅଟା ଆଉ ସୁଜିରେକି ଟିକେ ଦିଆ
ସୁଜିର ସୁଜି ଭାଗଟା କମ୍ ଦିଅନ୍ତି।
ହଁ ଜାଣିଚି, ସୁଜି ହେଲେ ତ କମ ଦିଆଯାଏ କଣ ଟିକେ କି ଇଅଁ କ୍ରିପ କ୍ରିପ୍ସ ଲାଗିବ ବୋଲି, ହ୍ୟାଲୋ ପୁଣି ଆଳୁ ଦଳନ୍ତି, କଞ୍ଚା ଲଙ୍କା, ପିଆଜ ପୁଣି ଚାଟ ମସଲା। କଣ କଣ ଜଦି ମସଲା ସୁବିଧା ହୁଏ ସବୁ ଦିଆ ହୁଏ ପୁଣି ତେନ୍ତୁଡ଼ି ଖଟା, ମଟର ଅଁ ଲୁଣ।
ଖଟା ପାଣି କରିଥାନ୍ତି।
ହଁ ଉ ଖଟା ପାଣି ଖାଇ କରି ହଁ ବହୁତ୍ ଭଲ ଲାଗେ
କେତେ ପାତର ଥାଇବି ଆପଣ ଖାଆନ୍ତି
ହାଁ। ମୁଁ ଖାଇଦେବି ଦଶଟା ଦଶ କୋଡ଼ିଏ ଟା ଖାଇଦେବି ଖାଇବା ତା ଖାଇଦେବି ଏତେ ଭଲ୍ ଲାଗେ।
ସକ୍ସ୍ ଲଗେଇକି ଆପଣ କେବେ ଗୁପ୍ ଚୁପ୍ ଖାଇଛନ୍ତି?
ନା ନା କହିଲେ
ଆପଣ ଥରେ ଟ୍ରାଏ କରିବେ ଯୋଉ ଟମାଟୋ ସକ୍ସ ଆଉ ଗୁପ୍ ଚୁପ୍।
ହଁ କହିଲେ ଯୋଉ ସୁୁଖା ପୁରୀ ଯୋଉ ଦିଅନ୍ତିନି ଆଉ ଚାଟ୍ କରିକି ଦିଅନ୍ତି ସେ କେତେ ଗୁଡା ଖାଇଛି ଆଉ ପୁଣି ତା ଉପରେ ତେନ୍ତୁଡି ଖଟା ଦେବେ ହେଲା। ତନ୍ତୁଡ଼ି ପାଣି ଦେବେ ବହୁତ ଟେଷ୍ଟ୍ ଲାଗେ ଆମେ ଯେତେବେଳେ ପ୍ଲସ୍ ଟୁରେ ଥିଲୁ ହେଲା ଆମେ ଆମ କଲେଜ ବାହାରେ ଏମିତି ଗୁପଚୁପ୍ ବାଲା ଥିଲା। ସେ ସେମିତି ଯେତ